ଓ ହାଲୋ ସାଙ୍ଗ କଣ କରୁଛ ଦେହ ଭଲ ଅଛିନା?
ହଁ ହଁ ତମେ କଣ କରୁଛ?
ଏଇ ମୁଁ ଗାଧେଇବାକୁ ଯାଉଥିଲି।
ହଁ ଆଉ ଗରମ କେମିତି ହେଇଚି ଅଛି?
ଏସବୁ ଖା ଗ ଗରମ ତ ଭୋଉ ପ୍ରବଳ ଅଛି ଗରମ।
ହୁଁ ବର୍ଷା ଫର୍ଷା ହେଇଥିଲା?
ହଁ ବର୍ଷା ବି ହୋଉଛି। ଥଣ୍ଡା ପାଗ କରିଦୋଉଛି ଦେହଟା ପୁରା ଏ ଥଣ୍ଡା ହେଇଯାଉଛି ଗରମ ପାଗ ହେଲେ ପୁରା ଦେହ କଣ ହୋଇଯାଉଚି।
ହୁଁ ଆମ ଇଆଡେ ତ ଆଜି ବର୍ଷା ହବନା କଣ ସେମିତି ପାଗ ଦେଖେଇଚି ତ। ଏମିତି ଦେଖୋଉଚି ଚଡଚଡି ମଡଚଡ ମାରିକି ବିଜୁଳି ମାରିକି ସବୁ ଫେର କୁଆଡେ ପଳୋଉଚି ପବନ ତ ଦୋଉଚି। ହବ ବର୍ଷା ଫର୍ଷା ବର୍ଷା କୁଆଡେ ପଳେଇଗଲା।
ହଁ ଏମିତିଆ ହୋଉଚି ନା। ମତେ ଭୋଉତ ଜୋର ଚିଡା ମାଡୁଚି ବର୍ଷା ହେବ ତ ହେ ହେଉଯାଉନ। ହେଉନି ଖାଲି ବିଜୁଳି ମାରି ମାରିକି ପଡେଇଯାଉଛି ଏ ମୋବାଇଲ ର ବି ଚାର୍ଜ ସବୁ ସରିଯାଉଛି ପ୍ରୋବ୍ଲେମ ହୋଉଚି ବୋହୁତ।
ବିଜୁଳି ମାଇଲେ ଲାଇନ୍ ଫୁସ୍।
ହଁ ମୁଁ ଗୋଟେ କାହାଣୀ ଶୁଣେଇବି ଶୁଣିବ ନା?
ହଁ।
ଉଁ କୋ ଉଁ। ଉ କୋଉ କାହାଣୀ ଶୁଣେଇବିି ଟିକେ ଭାବୁଚି ରୁହ କୋଉ କାହାଣୀଟା ଶୁଣେଇଲେ ଭଲଲାଗିବ। ହ
ହଁ।
ହୁଁହୁଁ ଆ ଗୋଟିଏ ରାଜାର ସାତଟା ସ୍ତ୍ରୀ ଥିଲେ।
ହଁ।
ଗୋଟିଏ ରାଜାର ସାତଟା ସ୍ତ୍ରୀ ଥିଲେ। ହଁ ଏସିବି ସବୁ ସବୁ ଭଲ ଲାଗୁଥୁଲେ। ଆଉ ଗୋଟିଏ ଯୋଉ ତାଙ୍କ ଦାସୀ ଥିଲା ରା ରାଜାର ଆ ସିଏ ଆଣିକି ଗୋ ଟେ ଆମ୍ବ ଦେଲା କି ମାନେ ତାଙ୍କର ମାନେ ସନ୍ତାନ ହୋଉନଥିଲେ ରାଜାର ତ ରାଜାର ରା ହଁ ସାତର ରାଣିର ସନ୍ତାନ ହୋଉନଥିଲେ। ତ ସିଏ ରାଜା କହିଲା ମୁଁ କଣ କରିବି ଦାଶିକୁ ପଚାରଲା। ସିଏ କହିଲା ମୁଁ ଯାଇକି ଗୋଟେ ବୁଡୀ ପାଖରେ ଆମ୍ବ ନେଇକି ଆସେ ସିଏ ଯାହାକୁ ଆମ୍ବ ଦୋଉଛି ତାର ପୁଅ ହୋଉଛି। ତ ରାଜା କହିଲା ହଁ ଯାଇକି ନେଇକି ଆସ ସିଏ ଓ ସିଏ ଗୋଟେ ଆମ୍ଭ ନେଇକି ଆସିଲା। ସିଏ ଗୋଟେ ଆ ଆମ୍ଭ ନେଇକି ଆସିଲା ଯେମିତି ନେଇକି ଆସିଲା ସିଏ ତ ଉମ୍ ସ ସାତଟା ରଣୀକୁ କହିଲା ଦେଇଦେବେ ଯୋଉ ଛଅଟା ରାଣୀ ଥିଲେ ସିଏ କହିଲେ ଆମେ ଖାଇଦେବୁ ଛୋଟ ରାଣୀକୁ ଦେବୁନୁ ସାନ ରାଣୀକୁ ଦେବୁନୁ ତ ସିଏ ମାନେ ସବୁ ଖାଇଦେଲେ ସେ ଯୋଉ ଗୁଠୁଲି ଥିଲା ତାକୁ ଫପାଡି ଦେଲେ ସେ ସାନ ନା ରାଣୀ କଣ କଲା ଯାଇକି ସେଟା ଚାଣ୍ଟି ଦେଲା ଚାଣ୍ଟି ଦେଲା ଯେଵେ ସେ ହେଲା। ନ ମା ନ ବର୍ଷ ପୁୁରିଲା ପରେ ନଅ ମାସ ପୁୁରିଲା ପରେ ସରୀ। ହ ମୁଁ ଭୁଲିଗଲି ସରି ସରି ନଅ ମାସ ପିଲା ପରେ ତାଙ୍କର ଉ ଛଅଟା ରାଣୀର ଝିଅ ହେଲେ। ଆଉ ଯୋଉ ସାନ ରାଣୀ ଥିଲା ତାର ପୁଅ ହେଲା ତ ଚିଡି ଗଲେ ଏ ଯୋଉ ଛଅଟା ରାଣି ଥିଲେ ସେମାନେ ଚିଡ଼ିଗଲେ ସେ ଭାବିଲେ ଆମେ ସାନ ନାନୀ କୁ ମାରିଦେବା ତାର ପୁଅ କୁ ମାରିଦେଲେ ଆଁ ଆମେ ଇଏ ରାଜ୍ୟରେ ରାଜ
ରାଜ କରିବା।
ରାଜ ରାଜ କରିବେ। ହୁଁ ଏ ଏମିତି ଭାବ ସେ ଭାବିଲା ପରେ ତାକୁ କହିଲେ ଇଏ ରାଜ୍ୟରେ ଚୋର ବହୁତ ବାହାରିଛନ୍ତି ଆମେ ଯାଇକି ଗୋଟେ ଗୋଟେ ଯାଇକି ଖୋଡି ଦେଲେ ଗୋଟେ ଜାଗାକୁ ଖୋଡିକି ସେ ସେ ଭିତ ତରେ ସୁନା ସବୁ ପସେଇ ଦବୁ ଆମେ ସାତ ରାଣୀ ଯେତେ ସୁନା ଅଛି ସବୁ ପସେଇକି ସିଏ ନୁଚେଇଦବୁ ତ ଛୋଟ ରାଣୀଙ୍କୁ ବି କହିଲେ ହଁ ଛୋଟ ରାନୀ କହିଲା ଠିକେ ଚାଲ ଆମେ ବସେଇଦବା ଛୋଟ ରା ନେଇକି ଗଲେ ଛୋଟ ରାଣୀ ତାର ପୁଅକୁ ନେଇକି ଗଲେ। ସେଠାରେ ଯାଇକି ତାଙ୍କୁ ଇଏ କରିଦେଲେ। ଏଇ ଯୋଉ ପକେଇଦେଲେ। ତାଙ୍କୁ ସେ ଇନମିଲ ଖା ଖା ଗାତ ଭିତରେ ପକେଇଦେଲେ ପକେଇଦେଲେ ତା ଉପରେ ବାଲି ମଲି ସବୁ ଇଏ ବନ୍ଦ କରିଦେଲେ ବାଲିପଲି ଠାକିକି ବନ୍ଦ କରିଦେଲେ ବନ୍ଦ କରିଲା ପରେ ଅ ଗୋଟେ ଭଗବାନ ପାଖରୁ ଗୋଟେ ର ଇଏ ଇଏ ଆସିଲା। ଗୋଟେ ଲାଇଟ୍ ଆସିଲା। ତ ଦେଖି ଇଏ ଦି ଜଣଙ୍କୁ ନେଇକି ପଳେଇ ଗଲା ଆକାଶକୁ ତ ରା ରାଜା ଖୋଜିଲା ଖୋଜିଲା ଛଅଟା ରାଣୀ କହିଲେ ସିଏ ସବୁ ସୋନା ଏସବୁ ନେଇକି ପଳେଇ ଯାଇଛି। ତ ରା ରାଜା ବି କହିଲା ଯେ ଯୋଉଟାରେ ଦେଖିବୁ କୋଉଠି ପଳେଇ ଯାଇଚି ତାକୁ ବହୁତ ଖୋଜିଲେ ସେ ମିଳିଲାନି ଫିତା ଏ ଇଏ ଛଅଟା ରାଣୀର ବି ଛଅଟା ଝିଅ ବଡ ହେଲେ ସିଏ ବି ଆ ଯୋଉ ସିଏ ଛୋଟ ରାଣିଥିଲା ତାର ବି ପୁଅ ବଡ ହେଲା। ସିଏ ଆକାଶରେ ରହୁଥିଲା ଆକାଶର ଗୋଟେ ଘୋ ଡା ନେଇକି ସେ ଉଡି ଉଡିକି ଏ ଧରତିକୁ ଆସିଲା ଆସିଲା ଆସି ସେ ଧରତିର ଚମକ ଧମକ ହରିଆଲି ଦେଖିକି ସେ ବହୁତ ମର ମରତ ମନ ମୁ ମୁର୍ତ୍ତୃ ମାନେ ମନ ଖୁସି ହେଇଗଲା ତାର ଆଉ।
ହୁଁ ହୁଁ ସେ ସବୁ ଦେଖିକି ତାକୁ ବହୁତ ଭଲ ଲାଗୁଛି ଆଉ।
ହଁ ବହୁତ ଭଲ ଲାଗିଲା ସେ ଦେଖିକି ବହୁତ ଖୁସି ହେଇଗଲା ଖୁସି ଯେମିତି ହେଇଗଲା ତ ଫିର ତାର ମା ବି ତାକୁ ଖୋଜି ଖୋଜି କି ଆସିଲା ତଳକୁ ତୁ କୋଉଠି ପଳେଇ ଯାଉଚୁ। ତାଉ ସିଏ ଆଉ ଯାଇ ପାରିଲାନି ତ ମା ବି ଖୋଜି ଖୋଜିିକି ଆସିଲା। ତ ମା ବି ଆଉଯାଉ ଯାଇପାରିଲାନି ଆକାଶକୁ ତ ରାଜା ସେ ଜଙ୍ଗଲ ବାଟେ ଆସୁଥିଲା ଏଇ ଦି ଜଣ ଆ ମା ଆଉ ପୁଅକୁ ଦେଖିଦେଲା। ଯେବେ ଦେଖିଦେଲା କହିଲା ଯେ ତମେ ଦି ଜଣ କୁଆଡେ ପଳେଇ ଯାଇଥିଲ ତମକୁ ଏତେ ଖୋଜିଲି ତମେ ମିଳିଲନି। ତ ସିଏ କହିଲା ଯେ ମତେ ଛଅଟା ରାଣୀ। ମତେ ଗାତ ଭିତରେ ପେ ଏ କହିକି। ସୁନା ଚୋର ବାହାରିଛନ୍ତି ସୁନା ନେଇଯିବେ। ଗୋଟେ ଗାତ ଖୋଳିକି ମତେ ସେ ଗାତ ଭିତରକୁ ପସେଇ ଦେଇକି ବାଡି ଡାଲି ଦେଇଥିଲେ। ତ ମତେ ଗୋଟେ ଆ ଆକ୍। ଆକାଶ ରୁ ଗୋଟେ ଉ ଅ ରଶ୍ମି ଆସିଲା ମତେ ନେଇକି ପଢେଇଗଲା।
ହୁଁ।
ନେଇକି ଯେମି ପଡେଇଗଲା ତ ମୁଁ ସେଠି ରହିଲି ମୋ ପୁଅ ବି ସେଠିକି। ବଡ ହେଲା ସେଇଠି ରହିକି ବଡ ହେଲା ତ ସିଏ ଆସ। ସିଲେ ଧରତୀକୁ ଟିକେ ଦେଖିଲେ ସେ କେମିତି ଲାଗୁଛି ଧରତୀ ତାକୁ ଭଲ ଲାଗିଲା ସିଏ ଆଉ ରାସ୍ତା ପାଇଲାନି। ସେ ଯାଇ ପାରିଲାନି ମୁଁ ବି ଆଉ ରାସ୍ତା ଆ ଆସି। କି ମୁଁ ବି ଆଉ ରାସ୍ତା ପାଇଲିନି ମୁଁ ବି ଯାଇ ପାରିଲିନି ଆମେ ଖୋଜୁଥିଲୁ ରାସ୍ତା ତ ଆ। ତମେ ଏଇଠିକି ଆସିଲ ଆସିଲ ତ ମୋର। ସିଏ କହିଲା ଛଟା ର ତ ରାନୀ କହିଲେ। ତୁ ସୋନା ସବୁ ନେଇକି ପଳେଇ ଯାଇଛୁ ଏନ୍ କିଛି ବି। ସୋନା ନେଇନି ସେ ସେ ସୋନା ଭିତରେ ହିଁ ମତେ ପସେଇ ଦେଇଥିଲେ।
ହଁ ମିଛ କହିକି ପସେଇ ଦେଇଥିଲେ।
ହଁ ତାକୁ ବିଷ ଦେଇକି ପଶେଇ ଦେଇଥିଲେ। ତ ସିଏ ଫେର ଏ ର ଯୋଉ ତାର ଛୋଟା ରାଣୀ କୁ ଆର ଇଏ। ରାଜକୁମାର କୁ ନେଇକି ଗୋଟେ ଜାଗାରେ ନୁଚେଇ ଦେଇଥିଲା ନୁଚେଇ ଦେଇକି। କି ଗଲା ଛଅଟା ରାଣୀ କୁ କହିଲା ରାଜ୍ୟରେ ବହୁତ ଚୋର ବାହାରି ଲେଣି। ତମେ ନିଜ ନିଜ ସୋନା ସବୁ ବାହାର କର ମୁଁ ଗୋଟେ ଗାତ ଖୋଳୁଛି ସେଟାରେ ଆମେ। ପଶି ଦବୁ ଭଉତ ବଡ ଗାତ ଖୋଲିଥିଲା।
ହୁଁ।
ସେ ଛଅଟା ରାଣୀକୁ ନେଇକି ଗଲା ସୋନା ଭିତରେ ଇଏ ଯେମିତି କରିଥିଲା। ତାଙ୍କୁ ବି ସେମିତିଆ ଯେସ। ଯେ ଛଅଟା ରାଣୀ ସାନ ରାଣୀ ସାଙ୍ଗରେ ଯେମିତି କଲେ ରାଜା ବି। ଛଅଟା ରାଣୀ ସାଙ୍ଗରେ ସେମିତି ଗଲା ଗାତ ଭିତରେ ପସେଇ ଦେଲା। ତାଙ୍କୁ ସେ ବାଡ଼ିରେ ସବ ଡାଳିକି ପୋତି ଦେଲା ପୋତି ଦେଲା ପରେ। ଏ ଯୋଉ ଛଅଟା ରାଜକୁମାରଣୀ ଥିଲେ ଆଉ ଗୋଟିଏ ରାଜକୁମାର ଥିଲା। ତାଙ୍କ ତାଙ୍କ ସହିତ ଛୋଟା ରାନୀ ସହିତ ବହୁତ ଖୁସିରେ ରହିଲା। ଆର ସେ ଛଅଟା ରାଣୀର ବିବାହ କଲା ରାଜ ରାଜ। ବିବାହ କଲା ରାଜକୁମାର ପୁରା ରାଜ୍ୟ ସମାଳିଲା। ଅ ମାନେ ସେ। ଫେର ତା ରାଜ୍ୟର ଯୋଉ ରାଜକୁମାର ଥିଲା ତାର ବି ଗୋଟେ ପୁଅ ହେଲା ଗୋଟେ ଝିଅ ହେଲା। ଏମତି ଏମିତି କରିକି ରାଜ୍ୟ ଚଡିଲା।
ହୁଁ।
ଆଉ ରା ରାଜ୍ୟର ଯୋଉ ଇଏ ଥିଲେ ଉଁ ଦା ସୀ ସବୁ ସେମାନେ ବି ବହୁତ ଖୁସି ହେଲେ ରାଜକୁମାର ମିଳିଗଲା ପ୍ର ପ୍ରଜା ସବୁ ବି ବହୁତ। ଖୁସି ହେଲେ ଯେ ନୂଆ ରାଜକୁମାର ଆସିଲା ତାଙ୍କ ପାଇଁ। ବହୁତ ବଢିଆ ବଢିଆ ଘର ତିଆରି କଲା ତାଙ୍କ ପାଇଁ ଉ ପୋ ପୋଖରୀ ତିଆରି କଲା। ଏମିତି କରିକି ରାଜ୍ୟଟା ଚଳଉଥିଲା।
ହଁ।
ରା ରାଜ୍ୟଟା ଚଳେଇଲା, ଚଳେଇଲା ପରେ ତା। ତାପରେ ଫେର୍ ଯେ ତାର ଝିଅ ଥିଲା ସିଏ ସେମାନେ ବି ଫିର ଟିକେ ଟିକେ ବଡ ହେଲେ। ଫେର ତାଙ୍କ ବିବାହ କଲା ଏମିତି ହେଇକି କାହାଣୀ ଟା ସରିଲା।
ହୁଁ ଭଲ କାହାଣିଟା ଥିଲା, ଦୁଃଖ ବି ଥିଲା। କାହାଣୀରେ କାଁ ଛଅଟା ରାଣୀ ଗୋଟେ ରାଣୀକୁ ମାରିଦେଲେ।
ହଁ ମାରିଦେଲେଲେ ଏ ଏ ତାପରେ ବି ସିଏ। ଭଗବାନ ପାଖକୁ ଗଲା ଫେର ପଳେଇ ଆସିଲା ବଞ୍ଚିଗଲା।
ତା ହୁଦୟ ଟା ଭଲ ଥିଲା ସେଇଥିପାଇଁ ଭଗବାନ ତାକୁ ନେଇଗଲେ ଫେରେ ଆଣିକି ଛାଡିଦେଲେ ଆଉ।
ହୁଁ। ଏ ଏଇ କାହାଣୀରେ କୋଉ କୋଉ ମାନେ ଶିଖିଲ ଏ କାହାଣୀରେ କିଛି ଶିଖିଲ ତ?
ହଁ ଶିଖିଲି ଆଉ କଣ ଯିଏ ଯେମିତି
ମାନେ ହିର୍ସା ହଁ ଯିଏ ଯେମିତି କହିବ ସେମତି ପାଇବ ହିର୍ଷା କରିବନି।
ହୁଁ।
ଏବେ ଯେବେ ଛଅଟା ରାଣୀ ଥିଲେ ଥାନ୍ତେ ତ ସାତଟରେ ହି ଥାନ୍ତି କେତେ ଖୁସି ଆସେ ହଁ ଇଏ ଯେ କି ଗୋଟେ ରାଜକୁମାର ଥିଲା ଛଅଟା ଭଉଣୀଙ୍କୁ ଭଲ କେତେ ଭଲ ପାଆନ୍ତାଥା। ପାଇଥାନ୍ତା ଏଇ ଛଅଟା ଭଉଣୀ ବି ଗୋଟେ ଭାଇକୁ କେତେ ଭଲ ପାଇଥାନ୍ତା। ମାନେ ସିଏ ବି ଏମିତି ହେଲା ହଁ। ଆଉ ଗୋଟେ ବି ଆ ତମକୁ କାହାଣୀ ହଁ ଆଉ ଗୋଟେ ବି କାହାଣୀ କହିଥିଲି ଛଅଟା ଭଉଣୀ ଥିଲେ ଗୋଟେ ରାଜକୁମାର ସେ କେ କେତେ ଭଲ ପାଉଥିଲା ସେ ଭାଇଟା।
ହଁ।
ହଁ ଏମିତି ହେଇକି ଚଢୁଚି ଆଉ କଣ କରିବୁ। ଆଉ ତମେ କିଛି କୁହ ମୁଁ ଏ ମୁଁ ଗୋଟେ କାହାଣୀ କହିଲି।
ହୁଁ। ଆଉ
ଆଉ ଅ ଗୋଟେ ବୋଟେ କଣ ଖାଇବ ଖାଇବ।
ଖାଇବୁ କଣ ଖାଇବୁ ସେଟା ତ ଏବେ ବୁଝି ପାରୁନାହାନ୍ତି, ଭାତ ହେଇଚି। ଡାଲି ଟିକେ ହେଇଚି, ମାଛ ତରକାରୀ ହେଇଚି। ତ ସେଇ ସବୁ ଖାଇବୁ ଆଉ କଣ।
ତମକୁ କୋଉ ଜିନିଷ ଆ ମୁଁ ଆମର ହେଇଚି ଭାତି ହେଇଚି। ଶାଗ ହେଇଚି ସଲାଟ ହେଇଚି। ଆଉ ମାଛ ତରକାରୀ ହେଇଚି।
ହୁଁ।
ଆଉ ଚିକେନ ତରକାରୀ ହେଇଚି।
ଆ ତମର ତ ବଢିଆ ଭଲ ଭଲ ଜିନିଷ ହେଇଚି ଆମର ଏଇ ଦିଟା ହେଇଚି ଡାଲି ଆଉ ମାଛ ତରକାରୀ ଆଉ।
ତ ପଳେଇ ଆସ ଆମ ଘରକୁ ଆମେ ଦି ଜଣ ଆମେ ଦି ଜଣ ଭଲରେ ଖାଇବା ପଳେଇ ଆସ ଆମ ଘରକୁ।
ଆଁ ତମ ଘର ଏତେ ବାଟ ମୁଁ କେମିତି ଯିମି ଏବେ ଏତେ ତ ଖରା ହେଇଚି ଯଉ ପୁରା ଖରାରୁ ଘରୁ ଭାରି ହଉନି ଭାରି ହଉନି ଆଉ ତମ ଘର ଏସି ନାଇଁ କିଛି?
ନା ନା ଆମ ଘରେ ବି ଏସି ଲାଗିନି। ଆମ ଘରେ ଟେବୁଲ ଫ୍ୟାନ୍ ଅଛି।
ଯାହା ଘରେ ଏସି ଅଛି ତାର ବଢିଆ ଆଉ।
ହଁ ଏସି ଯୋଉ ଯୋଉ ଘରେ ଲାଗିଚି ତାଙ୍କ ଘରେ ବି କେତେ ଥଣ୍ଡା ସେ ଏସି ରୁମରେ ବାହାର ଆସିଲେ ମୁହଁ ପୁରା ପୋଡି ଯାଉଚି। ଏତେ ଗରମ ଲାଗୁଚି ସେ ରହିଲେ ବି ଏତେ ଭଲ ନୁହେଁ। ଆଇ ଏସି ରୁମ ରେ ଶୋଇଲେ ମୁହଁ ହାତ ଫୁଲି ଯାଉଚି ଦେହ କଣ ହଉଚି ଦେହ ଥ-ଦରଜ ହଉଯାଉଚି।
ହୁଁ ହଁ।
ଆଉ ସନ୍ଧ୍ୟାର କଣ ତିଆରି କରିବେ ସନ୍ଧ୍ୟାରେ? ମୁଁ ତ ବଢିଆ ଜିନିଷ ତିଆରି କରିବି। ଏଇ କଣ ମୋ ମା ଫ୍ରେଞ୍ଚ୍
ବିସ୍କୁଟ ବିସ୍କୁଟ ଫିସ୍କୁଟ ଖାଇଦବୁ ଆଉ କଣ ସଞ୍ଜରେ ଆଉ ଏ ଗରମ୍ ପ୍ରବଳ ପୋଡୁଚି ଆଉ। କିଛି କରିବାକୁ ରୋଷେଇ ଘରକୁ ଯିବାକୁ ପ ଭଲ ଲାଗୁନି ଆଉ।
ହଁ ମୋ ମା ତ ମତେ କିଛି କାମ କରଉନାହାନ୍ତି। ମୋ ମା ନିଜେ କରିଦଉଚନ୍ତି ସବୁ। ମୋ ମା ବଢିଆ ବଢିଆ ଜିନିଷ ତିଆରି କରୁଛନ୍ତି ଫ୍ରେଞ୍ଚ୍ ଫ୍ରାଇସ, ମୋମୋଜ୍, ଚଉମିନ୍, ମ୍ୟାଗି ସିଙ୍ଗିଡା, ଆଲୁଚପ ପୁରା ବଢିଆ ବଢିଆ ଜିନିଷ ଆଉ ଆମେ ଦୋ ଦୋକାନ ରୁ କିଣି ଖାଇନୁ। ଦୋକାନ ରେ ଖ ମାନେ କିଣୁନୁ।
ଆ ମୁଁ କଣ କରିବି, ମତେ ଯଦି ନା। ମତେ ଯାହା ଖାଇବାକୁ ମନ କରୁଚି ମୋ ଭାଇ କୁ କହୁଚି ଆଣିଦେବେ। ନ ତ ନହେଲେ ବାପା କୁ କହୁଚି ଆଣିଦଉଚନ୍ତି।
ହୁଁ। ମୁଁ ଗୋଟେ ଟ୍ରାଞ୍ଜୁଲ ନେବି ଏବେ ଡିଜାଇନ କରିବି। ମୋ ମା ବଢିଆ ସିଲେଇ କରିଚନ୍ତି।
ହଁ।
ଜାଇଁକି କରିମି। ହଁ।